ହାଲୋ।
ହଁ କଣ କରୁଛୁ?
ଏ ବସିଥିଲି ତୁ?
ମୁଁ ବସିଛି ଆଉ।
ଆଉ କେମିତି ଅଛୁ?
ହଁ ଭଲ ଅଛି। ତୁ କେମିତି ଅଛୁ?
ମୁଁ ବି ଭଲ ଅଛି। ଆଜି ଛୁଟି ଥିଲା ସେଥିପାଇଁ ଭାବିଲି ତୋ ସହ ଟିକେ କଥା ଯାଇଥାନ୍ତି ଆଉ।
କଣ କହିଲୁ?
ଆଜି ଛୁଟି ଥିଲା ନାଇଁ ତ ତୋ ସହିତ କଥା ହେଇଥାନ୍ତି ଆଉ।
ହୁଁ ହୁଁ। ଟିକେ ରହ ଟିକେ ଆଉ ଗୋଟେ କଣ କହ
ଏବେ
ଶୁଭୁନି କିଛି ବି।
ମୁଁ କହିଲି ମୁଁ ଭଲ ଅଛି ଶୁଭିଲା। ହ୍ୟାଲୋ।
ନା ମୋତେ ଟିକେ ପଠା ତ କୋଉଟା। ସେ ଭଏ ମାନେ ଶୁଣାଯାଉନି କିଛି ଟିକେ
ଆଚ୍ଛା ଆଚ୍ଛା ଅଛି।
ହଁ ହଁ ପାଇଲି ପାଇଲି।
ହଁ ହୁଁ ମୁଁ ଭଲ ଅଛି ତୁ କହୁନୁ ଥିଲା ବୋଲି କଥା ହଉନଥିଲି ଆଉ।
ହଁ ମୁଁ ବି ଭଲ ଅଛି ତୁ କେମିତି ଅଛୁ?
ହଉ ଆଜି ଭ୍ରମଣ କରିବାକୁ ଇଚ୍ଛା ଥିଲା ସ୍ଥାନ ବିଷୟରେ କଥା ହବା କି?
କଣ?
ଆଜି ଆ ବୁଲିବା ପାଇଁ ଯିବାପାଇଁ ଇଛା କରିବା କି? ବୁଲିଆ ଜାଗା ବିଷୟରେ କଥା ହେବା।
ହଁ ହଁ।
ଆଉ କୋଉଠିକି ଯିବା କହୁନୁ?
କଣ କହି ଶୁଭୁନି ହଁ ଏବେ ଶୁଭୁଚି?
ହୁଁ ହୁଁ ହୁଁ। ମୁଁ କହିଲି ଆଜି ଆମେ ଭ୍ରମଣ କରିବାକୁ ଇଚ୍ଛା ଥିବା ସ୍ଥାନ ବିଷୟରେ କଥା ହବା।
ହଁ ବହୁତ୍ ସୁନ୍ଦର। ବହୁତ୍ ପସନ୍ଦର ବିଷୟ ମତେ ନୂଆ ନୂଆ ସ୍ଥାନ ଦେଖିବାକୁ ବହୁତ୍ ଭଲ ଲାଗେ।
ଆଉ ମୋର ସବୁଠି ଅଧିକ ଇଛା କାଶ୍ମୀର ଯିବାକୁ। ସେଠାରେ ପ୍ରାକୃତିକ ସୌନ୍ଦର୍ଯ୍ୟ ବରଫ ଢା଼କା ପାହାଡ଼। ହ୍ରଦ ଓ ବଗିଚା ବିଷୟରେ ବହୁତ୍ ଶୁଣିଛି ଯେ
ହୁଁ ହୁଁ। ହୁଁ କାଶ୍ମୀରି ତ ପୃଥିବୀର ସ୍ଵର୍ଗ ବୋଲି କୁହାଯାଏ। ମୁଁ ମଧ୍ୟ ଦିନେ ସେଠାକୁ ବୁଲିବାକୁ ଯିବାକୁ ଚାହୁଁଚି।
ବିଶେଷ କରି ଶୀତ ଦିନରେ ବରଫ ପଡି଼ଥିବାର ଦୃଶ୍ୟ ଦେଖିବାକୁ ମୋର ବହୁତ୍ ସ୍ୱପ୍ନ।
ହୁଁ। ସତରେ ସେଇ ଦୃଶ୍ୟ ବହୁତ୍ ସୁନ୍ଦର ମୋ ଇଚ୍ଛା ହିମାଚଳ ପ୍ରଦେଶରେ ଟିକେ ମନାଲି ମନାଲି ଆଉ ସିମିଲା ଯିବା।
ପସନ୍ଦ ଆଉ। ସେଠାରେ ପାହାଡ଼ ଥଣ୍ଡା ପରିବେଶ ଓ ସବୁଜ ଜଙ୍ଗଲ ଲୋକଙ୍କୁ ଆକ
ସହରର କୋଳାହଳରୁ ଓ ଦୂରେ ଶାନ୍ତ ପରିବେଶରେ କିଛି ଦିନ କାଟିବାକୁ ମତେ ବହୁତ୍ ଭଲ ଲାଗିବ।
ବିଦେଶ ଯିବାକୁ ଚାହୁଁଚୁ କି?
ହଁ ହଁ ସୁଯୋଗ ମିଳିଲେ ମୁଁ ତ ଜାପାନ୍ ଯିବାକୁ ଚାହିଁବି। ସେଠାରେ ସବୁ ସଫାସୁତୁରା ପ୍ରଯୁକ୍ତି ଓ ସଂସ୍କୃତିକୁ ମୋତେ ତ ବହୁତ୍ ଆକର୍ଷିତ କରେ।
ଜାପାନ୍ ତ ସତରେ ଏକ ଉନ୍ନତ ଦେଶ ମୁଁ ମଧ୍ୟ ଜାପାନ୍ ର ଚେରି ଫୁଲ ଦେଖିବାକୁ ଚାହେଁ।
ହଁ ସେଇ ଗୋଲାପୀ ଫୁଲରେ ଭରିଥିବା ରାସ୍ତା ଆଉ ପାର୍କ ଦେଖିବାକୁ ବହୁତ୍ ସୁନ୍ଦର ଲାଗେ ଆଉ।
ଠିକ୍ କହିଲୁ ଆଉ ମୋର ଗୋଟେ ଇଚ୍ଛା ଅଛି ସେଇଟା ହଉଛି ସୁଇଜରଲ୍ୟାଣ୍ଡ ଯିବା।
ହୁଁ ହୁଁ ସୁଇଜରଲ୍ୟାଣ୍ଡ ର ସୁନ୍ଦର ପାହାଡ଼ ହ୍ରଦ ଦେଖିବାକୁ ତ ସମସ୍ତଙ୍କର ଇଚ୍ଛା ଥାଏ।
ହଁ ଛୋଟ ବେଳକୁ ଚଳଚିତ୍ରରେ ସେଟା ଦୃଶ୍ୟ ଦେଖି ମୋର ସେଇଟା ବି ଯିବାର ଇଚ୍ଛା ହେଇଥାଏ।
କଣ କଣ କହିଲୁ?
ହଁ ଛୋଟ ବେଳକୁ ଚଳଚିତ୍ରରେ ସେଠାରେ ଦୃଶ୍ୟ ଦେଖି ମୋର ସେଠା ବି ଯିବାର ଇଚ୍ଛା ହେଉଛି।
ହୁଁ ହୁଁ ଆମେ ଆମେ ଓଡିଶାରେ ମଧ୍ୟ ବହୁତ ସୁନ୍ଦର ସ୍ଥାନ ଅଛି। ଯେମିତି ପୁଣି ପୁରୀ କୋଣାର୍କ ଚିଲିକା ଦାରିଙ୍ଗବାଡି।
ହଁ ଦାରିଙ୍ଗବାଡ଼ି କୁ ତ ଓଡିଶାର କାଶ୍ମୀର ବୋଲି କୁହାଯାଏ। ମୁଁ ଏପର୍ଯ୍ୟନ୍ତ ସେଟାକୁ ଯାଇନି।
ହୁଁ ମୁଁ ମଧ୍ୟ ଯାଇନି। କିନ୍ତୁ ସୋସିଆଲ ମିଡ଼ିଆରେ ତାର ବହୁତ ଫଟୋ ଭିଡ଼ିଓ ଦେଖିଛି।
ଆମେ ଭବିଷ୍ୟତରେ ଏକାଠି ଦାରିଙ୍ଗବାଡ଼ି ଯିବାର ପ୍ଲାନ୍ କରିବା?
ହଁ ନିଶ୍ଚୟ ସାଙ୍ଗ ମାନଙ୍କ ସହ ଭ୍ରମଣ କରିବାର ମଜା କିଛି ଅଲଗା
ଭ୍ରମଣ କଲେ କେବଳ ମନ ଖୁସି ହୁଏ ନାହିଁ ନୂଆ ସ୍ଥାନ ନୂଆ ଲୋକ ଓ ନୂଆ ସଂସ୍କୃତି ବିଷୟରେ ମଧ୍ୟ ଜାଣିବାକୁ ମିଳିବ।
ହୁଁ ଠିକ କହିଲୁ ଭ୍ରମଣ ଆମ ଜ୍ଞାନ ବଢାଇଥାଏ। ଆଉ ଜୀବନର ନୂଆ ଅନୁଭୂତି ଦେଇଥାଏ।
ସେଥିପାଇଁ ମୁଁ ସୁଯୋଗ ମିଳିଲେ ନୂଆ ନୂଆ ସ୍ଥାନ ଦେଖିବାକୁ ଚାହେଁ।
ହୁଁ ମୁଁ ମଧ୍ୟ ଆଶା କରୁଛି ଆମର ଏଇ ସବୁ ସ୍ୱପ୍ନ
ହ୍ୟାଲୋ ହ୍ୟାଲୋ ହାଲୋ। ହ୍ୟାଲୋ। ହ୍ୟାଲୋ କୁଆଡ଼େ ଗଲୁ ସାଙ୍ଗ? ନେଟୱାର୍କ କଟିଯାଉଚି ନା ହ୍ୟାଲୋ ହ୍ୟାଲୋ
ହଁ ଶୁଭୁଛିି ଏବେ?
ହଁ ମୁଁ କହିଲି ନେଟୱାର୍କ ନା ?
ଓ ହଁ ବେକାରିଆ ବର୍ଷା ଗୋଟେ ହଉଛି ମୁଁ ମୁଣ୍ଡ ଗରମ କରୁଛି। ବର୍ଷା ହଉନି ମାନେ ବର୍ଷା ଉଠେଇଲେ ମୋର ନେଟୱାର୍କ ପୁରା ଉଡ଼ି ଯାଉଛି କୁଆଡ଼େ।
ତାପରେ ଭୁବନେଶ୍ଵର ଏରିଆରେ ଏମିତି ନେଟୱର୍କ ଯିବ ଆଉ କୋଉଁଠି ଆମେ ଆଶା କରିବୁ?
ହୁଁ
ବିଲ୍ଡିଙ୍ଗ ଫିଲ୍ଡିଙ୍ଗଂ ଅଛି ବୋଧେ ସାମ୍ନାରେ ବହୁତ ଗୁଡ଼ାଏ ଆଉ।
କଣ?
ମୁଁ କହିଲି ଚାରିଆଡେ ବିଲ୍ଡିଂ ଅଛି ସବୁ ଆଉ। ନେଟୱର୍କ ଆସୁନଥିବ ଆଉ। ସେ ବିଲଡିଂ ଗଛ ପଛ ରହିବ ବୋଲି ଚାରି ପଟେ ନେଟୱର୍କ ମିଳିବନି।
ଏଇଠି ଆମର ସେଠି ଯୋଉଁ ଫାଷ୍ଟ ର ଯୋଉଁଠି ଥିଲି ସେଇଠି କିନ୍ତୁ ଭଲ ଚାଲେ ଏଠି ଟିକେ ମାନେ ହ
ଆରେ ନାଇଁ ଯେତିକି ଟାୱାର ଖୁଣ୍ଟି ଯେତିକି ହାଇଟ ଥିବ ବୋଲେ ସେତିକି ହାଇଟ ବିଲ୍ଡିଂ ବନେଇ ଥିବେ ସବୁ। ଆଉ ନେଟୱର୍କ ଆସିବା ଇସୁ ହଉଥିବ।
ହଁ ଏମିତି ବର୍ଷା ବର୍ଷା ଆସିଲେ ବି ମୋର ନେଟୱାର୍କ ପଳାଏ।
ଆଛା ଡିଜି ଫିଜି ବନ୍ଦ ହେଇଯାଉଥିବ।
ହୁଁ।
ଦାରିଙ୍ଗବାଡ଼ି ଯିବ?
କଣ?
ହାଲୋ। ହାଲୋ। ହାଲୋ ହଲୋ ହାଲୋ କୁଆଡ଼େ ଚାଲିଗଲ ହାଲୋ।